ହଁ ସାଙ୍ଗ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ସାଙ୍ଗ, କଣ କରୁଛ?
ଏଇଠି ମୁଁ ବସିଛି ଆଉ ତୁମେ କଣ କରୁଛ?
ମୁଁ ବି ଏଇଠି ବସିଥିଲି।
ଆଉ, ଆଉ ତୁମ ଘରେ ସମସ୍ତେ କେମିତି ଅଛନ୍ତି?
ଆମ ଘରେ ସମସ୍ତେ ଭଲ ଅଛନ୍ତି, ତମ ଘରେ କେମିତି ଅଛନ୍ତି?
ହଁ ଆମ ଘରେ ବି ଭଲ ଅଛନ୍ତି, ଆଉ ତୁମେ ଆଜି ତମର ଦିନଟା ଆଜି କେମିତି କଟିଲା?
ମୋର ଦିନ ଆଜି ବହୁତ ଭଲରେ କଟିଲା। ଆ ସକାଳୁ ତ ଉଠିକି ଏବେ ତ କଲେଜ ବନ୍ଦ ଅଛି ତ ସ ସକାଳୁ ଟିକେ ଲେଟରେ ଉଠୁଛି, ତ ଉଠି ଉଠିକି ମୋ କାମ ସାରିକି ତାପରେ ଗଛବି ଲଗେଇଛି ତ ଗଛରେ ପାଣି ପାଣି ଦେଇକି ସବୁ କାମ କରୁ ସାରିକି ଦିନଟା ଆଜି ବହୁତ ଭଲରେ କଟିଛି, ତମର ଦିନ ଆଜି କେମିତି କଟିଲା?
ହଁ ମୁଁ ବି ସେମିତି ସକାଳୁ ଉଠିଲି ଆଜି ତ ରବିବାର ଥିଲା, ଆଜି ଟିକେ ଡେରିରେ ଉଠିଲି। ତାପରେ ସବୁ ନିଜର ନିତ୍ୟ କର୍ମ ସାରିଲି, ତାପରେ ଯାହା ମୋର ଜଳଖିଆ ଖାଇଲି, ଆଉ ପାଠ ପଢାରେ ଟିକେ ଲାଗଗଲି, ଆଉ ଆଜିରବିବାର ଥିଲା ନା ସେଥିଲାଗି ଟିକେ ଘର ସଜାଡ଼ିଲି ଆଉ ଏମିତି ସବୁ ଆଉଟିକେ ଗଛ ବି ଲଗେଇଲି ଏମିତି ସବୁ ଗଲା ଆଉ ଦିନଟା ଆଉ ଏବେ ତ ଗରମ ବି ଯେମିତି ହଉଛି।
ହଁ, ଏବେ ତ ପ୍ରବଳ ଜୋରସେ ଗରମ ହଉଛି କେବଳ ଏ ଗଛ କାଟି ଦଉଛନ୍ତି ଲୋକ ସେଥିପାଇଁ।
ହଁ ହଁ ଠିକ୍ କଥା କହିଲ ଗଛ କାଟି ଦଉଛନ୍ତି ପୁଣି ଯୋଉ ଆମର ଏତେ ସାରା ଶିଳ୍ପ ଶିଳ୍ପ କାରଖାନା ସବୁ ଗଡ଼ି ଉଠୁଛି ପୁଣି ଜନସଂଖ୍ୟା ବୃଦ୍ଧି ହଉଛି ନା ସେଥିଲାଗି ଅ ଅଧିକ ସେଇଟା ତ ଆମେ ନିଜେ ହିଁ ସଚେତନ ଯଦି ହବା ତାହେଲେ ଏତେ କିଛି ଅସୁବିଧା ହବ ନାହିଁ କହୁନ?
ହଁ ଆମେ ବି ସଚେତନ ହବା ସହିତ ଲୋକମାନଙ୍କୁ ବି ସେତିକି ସଚେତନ କରେଇଲେ ବି ଆ ଲୋକମାନେ କିଛିଟା ବୁଝିବେ ସରକାରବି ତ ବହୁତ ପ୍ରକାରର ଯୋଜନା ବି କରୁଛନ୍ତି। ଏ ଯେମିତି କି ପରିବେଶ ପ୍ରଦୂଷଣ ନ ହଉ କିମ୍ବା ଆ କିଛି ନ ହଉ। କିନ୍ତୁ ଲୋକମାନେ ସେଇଟା ବୁଝୁନାହାନ୍ତି, ଗଛ କାଟି ଚାଲିଛନ୍ତି ଆଉ। ଯାହାକି ମାନେ ଆଜିକା ସମୟରେ ତ ଅ। ହଁ, ହଁ
ଯୋଉ ବାୟୁଟା ପ୍ରଦୂଷଣ ହେଉଛି, ସେଥିପାଇଁ ମାନେ କେତେ ଲୋକମାନେ ଆମକୁ ଯେମିତି। ଶ୍ଵାସରେ କଷ୍ଟ ହଉଛି, ଶ୍ଵାସ ନବା ପାଇଁ ଆଉ ଯୋଉ ଆସ୍ଥମା ଆଉ କେତେ କଣ ଅଲଗା ଅଲଗା ସବୁ ରୋଗରେ ଆମେ ସବୁ ମାନେ ପୀଡିତ ହଉଛନ୍ତି, ଲୋକମାନେ ଆଗ କାଳରେ କଣ ଏତେ କିଛି ଥିଲା କି? କାରଣ ଆଗକାଳରେ ଆମ ପରିବେଶର ସନ୍ତୁଳନଟା ସବୁ ଠିକ୍ ଥିଲା।
ହଁ ଆଗ କାଳ ଦେଖିଥିବ ଲୋକମାନେ ବହୁତ ବର୍ଷ ବଞ୍ଚୁଥିଲେ, କିନ୍ତୁ ଏବେକା ଲୋକମାନେ ସେତିକି ସମୟ ବି ମାନେ ବହୁତ କଷ୍ଟ ହେଇଯିବ ହଉଛି ତାଙ୍କୁ ବଞ୍ଚିବା ପାଇଁ। ମାନେ ମୁଖ୍ୟତଃ, ହଁ ଜଳ ପ୍ରଦୂଷଣ ହଉଛି, ବାୟୁ ପ୍ରଦୂଷଣ, ଏ ସବୁ ପ୍ରଦୂଷଣ ହେବା ଦ୍ଵାରା ଆମର ଟୋଟାଲ ପରିବେଶ ବି ପ୍ରଦୂଷଣ ହଉଛି। ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ମଧ୍ୟ ହଉଚନ୍ତି।
ସେଇଆପା ଯେମିତି ଯୋଉ ନ ଯୋଉ ଜଳଟା ଯୋଉ ଆମର ପ୍ରଦୂଷଣ ହଉଚି ଯେମିତି ଯଉ ନଦୀ ଆଉ ପୋଖରୀରେ ଯୋଉ ମାନେ କଣ ଆମେ ସବୁ କେତେ ସବୁ କଣ ଅଳିଆ ଆବର୍ଜନା ସବୁ ନେଇକି ପକଉଚନ୍ତି। ନା ମାନେ ସେଥିପାଇଁ କଣ? ଯୋଉ ମଣିଷ ମାନେ ବି ସେ ପାଣି ବ୍ୟବହାର କରୁଚନ୍, ତାଙ୍କ ପାଇଁ ବି ଖରାପ ଆଉ ମାନେ ଜଳରେ ଯୋଉ ଜୀବ ମାନେ ଯୋଉ ମା ଛ ମାନେ ସେମାନଙ୍କ ପାଇଁ ବି ମାନେ ସବୁ କ୍ଷତିକାରକ।
ହଁ। ଏବେ ତ ଯୋଉ ଗଛ ବି କାଟିଦବା ଦ୍ଵାରା ଦେଖୁଥିବ ଗଛରେ ଯୋଉ ବସାର ବସା ପକ୍ଷୀ ମାନେ ଯୋଉ ବସା ବନଉଚନ୍ତି, ତାଙ୍କର ବି ପରି ମାନେ ବସା ଭାଙ୍ଗି ଯାଉଚି। ଏବେକା ସମୟରେ ବି ମାନେ ବହୁତ ପକ୍ଷୀ ଲୋପ୍ ବି ପାଇଗଲେଣି ଦେଖ୍ ଖିଥିବ, ଆଗରୁ ଦଳ ଦଳ ହେଇକି ବୁଲୁ ହଁ ପକ୍ଷୀ ମାନେ ଦେଖିବ, ସନ୍ଧ୍ୟା ହବ ମାନେ, ସେମାନେ ଦଳ ଦଳ ହେଇକି ତାଙ୍କ ବସାକୁ ଫେରୁଥିଲେ। ଏବେସ୍ ସେତିକି ବି ନାହିଁ, ମାନେ ପ ମାନେ ତାଙ୍କ ବସା ନଷ୍ଟ ହେଇଯାଉଚି। ଅ-ଅ ଏଇ ସବୁ ଦ୍ଵାରା ପରିବେଶ ତ ଆମର ପ୍ରଦୂଷଣ ହଉଚି। ମାନେ ପରିବେଶ ପ୍ରଦୂଷଣକୁୁ ଯଦି ଆମେ-ଏ ରୋକି ପାରିବା ସେଥିପାଇଁ ଆମକୁ ଅଧିକରୁ ଅଧିକ ଗଛ ଲଗେଇବା ପାଇଁ ପଡିବ। ଲୋକମାନଙ୍କ ଭିତରେ ସ୍ ଚେତନତା କରିବା ପାଇଁ ପଡିବ।
ହଁ, ଠିକ୍ କଥା କହିଲ। ଆଉ ଯଉ, ଆମେ ସବୁ ପ୍ଲାଷ୍ଟିକ ର ବ୍ୟାଗ୍ ସ୍ ଗୁଡ଼ା ବ୍ୟବହାର କରିବା ନେଇ, କେମିତି କପଡ଼ା ଆଉ କାଗଜରେ ତିଆରି ହେଇଥିବା ଜିନିଷ ନେ କିଛି କାଗଜ ଠୁଙ୍ଗା ହେଲା କି, କପଡା ର ବ୍ୟାଗ୍ ବ୍ୟବହାର କରିବା। ଆଉ ଯେମତି ଅଳିଆ ଆବର୍ଜନା ଅଛି, ସେଗୁଡା ସବୁ ଠିକ୍ ସ୍ ସ୍ଥାନରେ ନେଇକି ପକେଇବା। ନହେଲେ ଏମିତି ବି ଅଛି ନା, ଯଉ ଆଜିକାଲି ଆମେ ଏତେ ସାରା ପ୍ଲାଷ୍ଟିକ୍ ବ୍ୟବହାର କୋଚେ ଗାଈ ଗୋରୁ ମାନେ ସେମାନେ ତ କିଛି ବି ଜାଣି ବି ନାହାଁନ୍ତି? ସେମାନେ ସେଇଡା ଟୋବେଇ ଦଉଛନ୍ତି, ତାଙ୍କ ପାଟିରେ ମାନେ ପେ ଯଉ ତଣ୍ଟିରେ ଲାଖି ଯାଉଛି। ମାନେ କେତେ କଣ ରୋଗ ହଉଚି? ଯେଡଉ କଣ ସବୁ ଅସୁବିଧା ହଉଚି! ସେଥିଲାଗି ଆମେ କେତେ ସଚେତନ ହବା, ଆମେ ସବୁ ଅଳିଆ ଆବର୍ଜନାକୁ ଡଷ୍ଟ ବିନି ପକେଇବା। ଆଉ ସେ ଅଧିକ ପ୍ଲାଷ୍ଟିକ୍ ବ୍ୟବହାର କରିବା ନେଇି ଗଛ ଆମେ ଯେତ୍ ତେ ପରିମାଣରେ ଚାହିଁଲେ ଆମେ ଲଗିପାରିବା, କହୁନ! ତାଆଲ୍ ଯାଇକି ଆମେ ଆମ ପରିବେଶକୁୁ ସୁରକ୍ଷା ରଖିପାରିବା।
ହଁ ଆଜିକା ବି ତମେ ଠିକ୍ କହିଲ। ଆଜି ଦେଖିଥିବ ମାନେ ଆଜିକା ସମୟରେ ପରିବେଶ ଏତେ ପ ଯୋଉ ସମୟରେ ବର୍ଷ ର୍ଷା ହବା କଥା, ସେ ସମୟରେ ବର୍ଷା ବି ହଉନି! ମାନେ ଅନିୟମିତ ବର୍ଷା ହଉଚି ମାନେ, ଏ ଆମର ଖରାଦ୍ରେ କେତେ ଜୋରରେ ବିଜୁଳି ଘଡ଼ଘଡ଼ି ମାରିକି ବର୍ଷା ଦଉଚି। ମାନେ ବିଶ୍ୱ
କାଳବୈଶାଖୀ ସବୁ ହୁଏ, ହଁ। ଏ ବର୍ଷ ତ ବହୁତ କମ୍ ହେଇଚି, ହଁ।
ହଁ। ନେ ପରିବା
ଆଉ ବି ଆଉ ଗୋଟେ ଜାଣିଛ ନା ଆଜିକାଲି, ଆଗ କାଳରେ କଣ! ଯୋଉ-ଉସ୍ ଥିଲା କି ଯଉ ଠାକୁରଙ୍କର ଭସାଣି ଟାଇମ୍ ରେ ମାନେ ଏଇ ଯୋଉ ଘଣ୍ଟ, ହୁଳହୁଳି ଏଇଡା କଣ? ଆମ ପରିବେଶ କୁ ସବୁ ଗୋଟେ ଏଁ ଭଲ ଇ ଯୋଉ ଇଏ ଦଉଥିଲା ମାନେ-ଏ ସେ-ସେ ସ ମାନେ ସେଇ ଶବ୍ଦ ଗୁଡା ଶୁଣିଲେ କଣ? ଆମ ମନକୁ ଶାନ୍ତି ଲାଗୁଥିଲା। କିନ୍ତୁ ଆଜିକାଲି ଯଉ ମାନେ ଏଇ ଯଉ ଡିଜେ ସାଉଣ୍ଡ୍, ଯଉ ଅଧିକ ଅଧିକ ସବୁ ହଉଚି ଯୋଉ ଶବ୍ଦ ସେଗୁଡାରେ ବି କଣ ଶବ୍ଦ ପ୍ରଦୂଷଣ ବି ହେଉଚି। ଆଉ ବେଶୀ ମାନେ ବୁଢା ବୁଢୀ ମାନଙ୍କ ର ବି ମାନେ ହାର୍ଟ ଉପରେ ବି ବହୁତ ପ୍ରଭାବ ପକଉଛି ନା ଏଇ ସବୁ ସେ ସେଥିପାଇଁ ଶବ୍ଦ ପ୍ରଦୂଷଣ ବି ଆମେ ଯେତେ ବିି ଚାହିଁବା ରୋକିବା ପାଇଁ ଚେଷ୍ଟା କରିବା
ହଁ ଆଜିକାଲି ତ ସବୁଆଡେ ସବୁ ସହର ବଜାରରୁ ତ ହେଇଗଲାଣି ଡିଜେ ନହଲେ କି କି ସବୁ ମାନେ ପ୍ରକାରର ମାଇକି ଆଣିକି ବଜଉଛନ୍ତି ଯାହା ଦ୍ଵାରା ପରିବେଶ ତ ମାନେ ଶବ୍ଦ ପ୍ରଦୂଷଣ ସୃଷ୍ଟି କରଚି ପରିବେଶ ପ୍ରଦୂଷଣ ହଉଛି। କେବଳ ଯେ ଆଜିକା ସମୟରେ ତ ବୁଢା ବୁଢୀ ତ ନୁହଁନ୍ତି ବହୁତ୍ ସାରା ଛୋଟ ଛୋଟ ପିଲା ମାନଙ୍କର ବି ଏବେ ହାର୍ଟ ସମସ୍ୟା ବାହାରଲାଣି ତ ସେମାନଙ୍କର ବି ମାନେ ଅ ଦେହ ବହୁତ୍ ଖରାପ ହୋଉଚି କେବଳ ଏଇ ପରିବେଶ ପ୍ରଦୂଷଣ ଯୋଗୁ
ଜନକର ମୃତ୍ୟୁ ତ ସମସ୍ୟା ପୁରା ବଢିଯାଉଛି କାରଣ ଆମେ ଯୋଉ ମାନେ ଆମେ ଜାଣିନେ ମାନେ ଆଗୁରୁ କଣ ସବୁ ଜିନିଷ ଆମକୁ ମାନେ ଭଲ ଜିନିଷ ମିଳିଥିଲା ସେଥିରେ କିଛି ମାନେ ମିଶାମିଶି ଯେମିତି ସାର ଆଗ ଏବେ ଯେମିତି ଗୋଟେ ଉଦାହରଣ ଆମେ ଆଗରୁ କଣ ଯୋଉ ବି ପରିବା ଖାଉଥିଲେ ସେତେବେଳେ ଆମେ ଜୈବିକ ଖତ ୟୁ ମାନେ ବ୍ୟବହାର କରିକି ଆମେ ଚାଷ କାର୍ଯ୍ୟ କରୁଥିଲେ ସେଥିରେ କିଛି ବି କିନ୍ତୁ ଆଜିକାଲି କଣ ବଜାରରେ ରାସାୟନିକ ସାର ମିଳୁଛି ଆଉ ଚାଷରେ ମଧ୍ୟ କେ କୀ ଟନାଶକ ସାର ସବୁ ବ୍ୟବହାର ହଉଚି ସେଥିପାଇଁ କଣ ମାଟିର ଉର୍ବରତା ବି କମେଇ ଦଉଛି ଆଉ ଖାଦ୍ୟରେ ସେତିକି ମାନେ ଏ ମାନେ ର ଜିନିଷ ବି ଆମୁକୁ ମିଳୁନି ଖାଇବା ପାଇଁ ସେଇଟା ବି ଗୋଟେ ଯୋଉ ମାନେ ପ୍ରକାର ଇଏ ଆମେ ଯେ ସେଥିପାଇଁ ସବୁଠୁ ଭଲ ଆମେ ଯେତେ ଚାହିଁବା ଆମେ ନିଜେ କେମତି ଘର ଲଗେଇ ପାରିବା ଆଉ ନିଜେ ଘରେ କେମତି ମାନେ ଚାଷ କରିକି ଖାଇବା ମାନେ ଛୋଟ ଛୋଟ ଜିନିଷ ବି ହଉ କେମିତି ଚେଷ୍ଟା କରିବା ନିଜେ କରିବା ବୋଲି
ହଁ ଆମର ତ ଆମ ଘରେ ତ ବାବା ଲଗାନ୍ତି ବାଡିରେ ମାନେ ଆମର ଏବେ ବି ଲାଗିଚି ଟମାଟୋରୁ ଆଉ ସାରୁ ଆଉ କାକୁଡି ଏସବୁ ପରିବା ଆମର ଲଗେଇଛନ୍ତି ବାବା କାରଣ ଆଜିକା ସମୟରେ ସେ ସବୁଆଡେ ତ ମାନେ ସାର
ଆଆସୁ ହୁଏ
ହଁ ଏବେ ତ ସବୁଆଡେ କୀଟନାଶ ଔଷଧ ପ୍ରୟୋଗ କରିକି ମାଟିର ଉର୍ବରତା ତ ପ୍ରଥମେ କମି ଯାଉ ଛି ମାଟିର ଉର୍ବରତା କମିଗଲେ ବି ଆମେ ଗୋଟେ କିଛି ଅ ମାନେ ଲଗେଇଲେ ବି ସେଟା ବି ବହୁତ୍ ଧ ଭଲସେ ବି ହଉନି ସେଥିପାଇଁ ବି ଆମକୁ କୀଟନାଶକ ସାର ବି ପ୍ରୟୋଗ କରିବା ପାଇଁ ପଡୁଛି ତ ମାଟିର ପ୍ରଥମେ ତ ଉର୍ବରତା କମୁଛି ହଁ
ମାନେ ଆମ ମଣିଷ ଉପରେ ପଡୁଛି ପଡୁଛି ସେ ପଶୁପକ୍ଷୀ ଆଉ ମାନେ ଗଛ ଲତା ତ ମାନେ ସମସ୍ତଙ୍କ ଉପରେ ଏଇଟା ପ୍ରଭାବ ପଡୁଚି ସେଥିପାଇଁ ତ ଆଜିକାଲି ମାନେ ଏତେ ସାରା ରୋଗ ବୃଦ୍ଧି ହୋଉଛି ଆଉ ଆମର ଜଳବାୟୁରେ ବି ମାନେ ପରିବର୍ତ୍ତନ ହଉଛି ମା ଠିକ୍ ଟାଇମ୍ ରେ ମାନେ କଣ ଆମର ସବୁ କିଛି ସନ୍ତୁଳନଟା ମାନେ ସବୁ ନଷ୍ଟ ହେଇଯାଉଛି ସେଥିପାଇଁ କି ଠିକ୍ ଟାଇମ୍ ରେ ବର୍ଷା ହଉନି ଯେମିତି ଗ୍ଲୋବାଲ୍ ୱାର୍ମିଂ ହେଲା କି ପ୍ରାକୃତିକ ବିପର୍ଯ୍ୟୟ ଭୂମିକମ୍ପ ବନ୍ୟା ଏଗୁଡା କଣ ମାନେ ଅଧିକ ପରିମାନେ ହଉଛି
ଆହୁରି ଦେଖିବ ପରିବେଶ ଯୋଉ ପ୍ରଦୂଷଣ ଆହୁରି ବି ବୋହୁତ୍ ମାନେ ଅ ମାନେ ଅତ୍ୟଧିକ ଅନେକ କାରଣ ମଧ୍ୟ ଅଛି ଯେମିତି କିି ଜନସଂଖ୍ୟା ବୃଦ୍ଧି ହେଇଯାଉଛି ଗଛ ମାନେ ଶିଳ୍ପାୟନ କିମ୍ବା ଜ ଯାନବାହାନରୁ ଯେତେବେଳେ ଧୂଆଁ ବାହାରୁଚି ସେଗୁଡା ବି ମାନେ ପରିବେଶକୁୁ ଦୂଷିତ କରୁଚି ପ୍ଲା ଷ୍ଟିକ ଯଦି ଆମେ ଅଧିକ ବ୍ୟବହାର କରୁଛୁ ମାନେ ପ୍ଲାଷ୍ଟିକ କେମିତି ହେଇଗଲାଣି ପ୍ଲାଷ୍ଟିକ ର ସବୁ ଏବେ। ଏ କିଛି ନାହିଁ ଯୋଉଟାରୁ କି ପ୍ଲାଷ୍ଟିକ ର ଏମିତି କିଛି ନାହିଁ ଯେ ପ୍ଲାଷ୍ଟିକ ନଥିବ ସେଥିରେ ସବୁ ତ ଅ ଏବେକା ସମୟରେ ପ୍ଲାଷ୍ଟିକ ତ ପ୍ଲାଷ୍ଟିକକୁୁ ଯଦି ଆମେ ପ୍ରଥମେ କମେଇଦବା ତାହେଲେ ଆମ ପରିବେଶ ଆହୁରି ମାନେ କିଛି ତ ଆଗ ସନ୍ତୁଳନ ହେଇକି ରହିପାରିବ। ତା ଦ୍ଵାରା ତ ବହୁତ ସାରା ମାନେ, ହଁ ହଁ।
ହଁ ଆଉ ଆମେ ଯେତେ ଚାହିଁବା ଅଧିକରୁ ଅଧିକ ଗଛ ବି ଲଗେଇବା ଆଉ ମାନେ ଏମିତି କଣ ଆଜି କାଲି ବି ଆଉ ଗୋଟେ ବି ମାନେ ଅସୁବିଧା ଦେଖଉଚି ମାନେ ଜଳର କେମିତି ଅପ୍ ପଚୟ ବି ଅଧିକରୁ ଅଧିକ ହଉଚି ସେଇଟା ବି ଆମେ କେମିତି ରକ୍ଷା କରିବା ତାପରେ ବି ଅଧିକ ଆମେ ଧ୍ୟାନ ଦବା ଆଉ ବିଦ୍ୟୁତର ବି ଅପଚୟ ରୋକିବା ଯେମିତିକି ଯେତେବେଳେ ଆମକୁ କିଛି ଗୋଟେ ଜଳର ମାନେ ବ୍ୟବହାର ନଥିବ କି ଅଧିକ ଟାଇମ୍ ଆମେ ଟ୍ୟାପ୍ ଖୋଲା କରିକି ରଖିବାନି କି ବିଦ୍ୟୁତ୍ ବି ସେମିତି ଏଥରକ ଯେତେବେଳେ ଦର୍ ନଥିବ ଆମେ ତାର ବ୍ୟବହାର କରିବା ନାହିଁ କି ଠିକ୍ ଟ୍ରମା ରେ ତାକୁ ମାନେ ଗଟେ ସ୍ ସୁଇଚ୍ଟା ବନ୍ଦ କରିବା ଯେତେବେଳେ ଦରକାର ନଥିବ ସେଥିପ୍ରତି ବି ଆମକୁ ଧ୍ୟନ୍ୟ ଦେବାକୁ ପଡ଼ିବ।
ହଁ କେବଳ ଯେ ପରିବେଶ ପ୍ରଦୂଷଣ ନୁହଁ ଏବଂ ବିଦ୍ୟୁତତ୍ ବି ଏ ଯ ଯେ ବି ଆମ ଘରେ ବସିଛନ୍ତି ନା ଯେ ସମୟ ପର୍ଯ୍ୟନ୍ତ ବସିଛନ୍ତି ସେ ପର୍ଯ୍ୟନ୍ତ ଆମେ ଫ୍ୟାନ୍ ଦେଇକି ବସିବା ପା ଯେ ଯଦି ଉଠି ଗଲେ ଆମେ ଫ୍ୟାନ ସୁଇଚ୍ ବନ୍ଦ କରିବା। ଏବେ ବିଦ୍ୟୁତ ସମ ମାନେ ବିଦ୍ୟୁତ ର ବି ଆମେ ରଖିବାକୁ ପଡିବ ନା ଆମର ଆ-ଆଗାମୀ ପିଢି ପାଇଁ କାରଣ ଆଗାମୀ ପିଢିରେ ଏବେକା ଏବେକା ସମୟରେ ଦେଖୁିବ ତମେ ବହୁତ ପ୍ରକାର ସମସ୍ୟା ସମ୍ମୁଖୀନ ହଉଚନ୍ତି ଲୋକ ମାନେ ଆଗକୁ ସେମିତି ହବ କାରଣ ଯେ ଯେତେ ଜୋରରେ ମାନେ ଜଳକୁ ନେଇକି ହିଁ ବିଦ୍ୟୁତ୍ ଟା ନେଇକି ତିଆରି ହଉଛି ନା ତ ଜଳ ପ୍ରଥମେ ତ ନଷ୍ ତ ବି ହଉଛି ପ୍ରଦୂଷିତ ବି ହଉଚି। ତ ପ୍ରଦୂଷିତ ହେଲା ବେଳକୁ ଲୋକମାନଙ୍କ ଜୀବନ ବି ସ୍ଵାସ୍ଥ ବି ନଷ୍ଟ ହଉଚି। ସ୍ୱାସ୍ଥ୍ୟ ବି ନଷ୍ଟ ହଉଚି ସ ସେ ସେଥିପାଇଁ ଆମକୁ ବିଦ୍ୟୁତ୍ କୁ ବି ପ୍ରଥମେ ଆଗେ ସଚେତନ ହେଇକି ବିଦ୍ୟୁତ୍ କୁ ବି ଅମ୍ ମାନେ ନିଜ ହିସାବରେ ଆମେ ସେତିକି ବ୍ୟବହାର କରିବା ଉଚିତ୍।
ହଁ କାରଣ ପରିବେଶ ଟା ଆମର କଣ ଆମର ହଉ କି ଅମୂଲ୍ୟ ସମ୍ପଦ ମାନେ ଏମି ଆକୁ କେମିତି ଆମେ ସୁରକ୍ଷା କରିବା ଏଇଟା ମାନେ କଣ ଆମେ ଯଦି ସମସ୍ତେ ଚାହିଁବା ଏଇଟା ହଉଚି ଆମର ଗୋଟେ କର୍ତ୍ତବ୍ୟ ଆମେ ଯଦି ସମସ୍ତେ ଚାହିଁବା ମିଳିମିଶିକରି ଦା ଆମେ ଆମର ପରିକ୍- ପରିବେଶକୁ ମାନେ ସଫା ରଖିପାରିବା ଯୋଉ ଜିନିଷ ଯେତିକି ବ୍ୟବହାର କରିବା କଥା ସେତିକି ରଖିବା ତାହେଲେ ଯାଇକି ଆମେ ଆମର ଗୋଟ ଟେ ମାନେ ସୁସ୍ଥ ସୁନ୍ଦର ଆଉ ସ୍ଵଚ୍ଛ ପରିବେଶ ପାଇପାରିବ ଆଉ ଆମ ଆଗାମୀ ପିଢି ମାନେ ମଧ୍ୟ ମାନେ ସେମାନଙ୍କ ପାଇଁ ବି ମଧ୍ୟ ସୁବିଧା ହବ ସେମାନେ ବି ଗୋଟେ ମାନେ ସୁନ୍ଦର ପରିବେଶ ରେ ବଞ୍ଚି ପାରିବେ।
ହଁ ପରିବେଶ ଫାଷ୍ଟ୍ ତମେ ତ ପରିବେଶ ସଚେତନତା ପାଇଁ ଆମେ
ତି
ହଁ। ଦୁଇ ଜଣ ଆମେ ମିଶିକି ଆମେ ନିଜ ସଚେତନ ହବା ସହ ଲୋକଙ୍କୁ ସଚେତନ କରାଇବା।
ହଁ। ହଁ ଆମ ଆଖପାଖରେ ଆମେ ଯେତେରୁ ଅଧିକରୁୁ ଅଧିକ ଚାହିଁବେ ମିଳିମିଶିକି ଚେସ୍- ନା ମାନେ ଆମେ ଗଛ ଲଗେଇବା ଆଉ ସମତ କୁ ମଧ୍ୟ ସତନ କରିବା।
ହଁ ଆଜିର ବିଷୟ ବହୁତ ବଢିଆ ଥିଲା ନାଇଁ କି?
ହଁ ଆଉ ଆଉ ଗୋଟେ କଥା ତମ ସହ କଥା ହେଇ କି ବି ବହୁତ କିଛି ଶିଖିବା ପାଇଁ ମିଳିଲା ଆମେ ବି ଚେଷ୍ ଟା କରିବା ଆମେ ବି ଏମତି ପରିବେଶ ରକ୍ଷା କରିବା
ହଁ ମତେ ବି ଆଜି ତମ ସହିତ କଥା ହେଇ ବହୁତ ଭଲ ଲାଗିଲା ହଉ ସାଙ୍ଗ ଧନ୍ୟବାଦ।
ହଉ ରଖୁଛି ଆମେ ପରେ କଥା ହବା ହଁ।
ହଁ।